ହ୍ୟାଲୋ।
ହଁ।
ହଁ।
ହଁ ମାମୁନି କାଲି ତ ଆମେ କଥା ହେଇକି ଏତିକି ବନ୍ଦ ହେଇଥିଲେ। ଆଉ ମୁଁ ମଧ୍ୟ ସେଇ କଥା ଭାବୁଥୁଲି। ସରକାରୀ ଚାକିରି ପାଇଁ କେବଳ ପଢିଲେ ହେବନାହିଁ ଠିକ ଯୋଜନା ଏବଂ ନିୟମିତ ଅଭ୍ୟାସ ମଧ୍ୟ ଦରକାର।
ହ
ତୁ ପୁରୁଣା ପ୍ରଶ୍ନ ପତ୍ର ପ୍ରଦାନ କରିଚୁ ତ ସମାଧାନ କରିଦେଇଚୁ ତ ସବୁ।
ହଁ ହଁ ପ୍ରତି ସପ୍ତାହରେ ଅ ଅତି କମରେ ଦୁଇଟି ପୁରୁଣା ପ୍ରଶ୍ନ ପତ୍ର ସମାଧାନ କରେ ଏଥିରୁ ପରୀକ୍ଷାର ପ୍ରଶ୍ନର ଧାରଣ ବୁଝି ହୁଏ କେଉଁ ବିଷୟରୁ ଅଧିକ ପ୍ରଶ୍ନ ଆସୁଚି ତାହା ମଧ୍ୟ ଜଣାପଡେ। ହୁଁ
ମୁଁ ମଧ୍ୟ ସେଇ କାମ କରୁଛି ପ୍ରଥମେ ଅନେକ ଭୁଲ ହୋଉଥୁଲା କିନ୍ତୁ ଏବେ ଧୀରେଧୀରେ ସଟ୍ ଠିକି ଉତ୍ତର ଦେଇପାରୁଚି। ଏଥିରୁ ଆତ୍ମବିଶ୍ଵାସ ମଧ୍ୟ ବଢୁଛି ମକ୍ ଟେଷ୍ଟ ଆବଶ୍ୟକ ତ?
ହଁ ତୁ ମକ୍ ଟେଷ୍ଟ୍ ଦେଉଚୁ କି?
ହଁ ସପ୍ତାହକୁ ତିନିଟି ମକ୍ ଟେଷ୍ଟ ଦେଉଛି ପରୀକ୍ଷା ଭଳି ପଁ ପରିବେଶରେ ବସି ସମୟ ସନ୍ ସମୟ ମଧ୍ୟରେ ପ୍ରଶ୍ନ ସମାଧାନ କରୁଚି। ଏଥିରୁ ସମୟ ପରିଚାଳନା ବି ଭଲ ହୋଉଛି।
ଠିକକଥା ମକ୍ ଟେଷ୍ଟ୍ ଦେଲେ ଆମର ଦୁର୍ବଳ ବିଷୟରେ ଜଣାପଡେ। ତାପରେ ସେହି ବିଷୟରେ ଅଧିକ ପରିଶ୍ରମ କରିବା ଓ ବିଫଳତାରୁ ଶିଖିବା ଏହିସବୁ ଜଣା ପଡା ଆଉ।
ଗୋଟିଏ କଥା କହ ଯଦି ପ୍ରଥମ ପରୀକ୍ଷାରେ ସଫଳତା ନ ମିଳେ ତେବେ କଣ କରିବା ଉଚିତ୍?
ନିରାଶ ହେବା ଉଚିତ ନୁହଁ କାହିଁକିନା ପ୍ରଥମେ ନିଜର ଭୁଲ ଖୋଜିବା ଦରକାର କେଉଁ ବିଷୟରେ କମ୍ ନମ୍ବର ଆସିଲା କାହିଁକି ସମୟ କମ୍ ପଡିଲା କେଉଁଠୁ ଭୁଲ ହେଲା ଏହି ସବୁ ବିଶ୍ଳେଷଣ କରି ପୁଣି ନୂଆ ଉତ୍ସାହରେ ପ୍ରସ୍ତୁତି କରିବା ଦରକାର।
ମୁଁ ମଧ୍ୟ ସେଇ କଥା ମା ମାନେ ବିଫଳତା ଆମକୁ ଭଲ ଭାବରେ ଶିଖାଏ ଯିଏ ହାର ମାନେ ନାହିଁ ସେ ଦିନେ ନା ଦିନେ ସଫଳ ହୁଏ। ପରିବାରର ସମର୍ଥନ କେମିତିକା?
ତୋର ପରିବାରରେ ତ ତତେ କେମିତିକା ସହଯୋଗ କରିଚନ୍ତି?
ମୋ ବାପାମାଆ ସବୁବେଳେ ମତେ ପ୍ରେରଣା ଦିଅନ୍ତି। ସେମାନେ କହନ୍ତି ଯେ ଧୈର୍ଯ୍ୟ ଧର ପରିଶ୍ରମ କର ନିଶ୍ଚୟ ସଫଳ ମିଳିପାରିବ। ସେମାନଙ୍କ କଥା ଶୁଣି ମତେ ଆହୁରି ଉତ୍ସାହ ମିଳେ।
ମୋ ଘରେ ମତେ ସମସ୍ତେ ସହଯୋଗ କରଛନ୍ତି ଘରର ପରିବେଶ ଶାନ୍ତ ରଖନ୍ତି ଯାହା ଦ୍ଵାରା ମୁଁ ଭଲ ଭାବରେ ପଢିପାରୁଛି ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ
କେବଳ ପଢିଲେ ହେବ କି?
ନା ନା ଶରୀର ସୁସ୍ଥ ନଥିଲେ ମନ ମଧ୍ୟ ପଢାରେ ଲାଗିବ ନାହିଁ ମୁଁ ପ୍ରତିଦିନ ସକାଳେ ହାଲୁକା ବ୍ୟାୟାମ କରେ ଏବଂ କିଛି ସମୟ ଚାଲିବାକୁ ଯାଏ ବି ସୁସ୍ତ ଖାଦ୍ୟ ମଧ୍ୟ ଖାଇଥାଏ।
ମୁଁ ମଧ୍ୟ ସେଇ କଥା ମାନେ। ପର୍ଯ୍ୟପ୍ତ ଘୁମ ଅ ଭଲ ଖାଦ୍ୟ ଏବଂ ନିୟମିତ ବ୍ୟାୟାମ ପଢାରେ ଏକାଗ୍ରତା ବଢାଏ ସରକାରୀ କର୍ମଚାରୀଙ୍କର ଦାୟିତ୍ୱ
ଉଁ ରାହୁଲ ନା ଯୋଉ ମାମୁନି ସରକାରୀ ଚାକିରି ମିଳିଗଲେ ଦାୟିତ୍ୱ ମଧ୍ୟ ବୋହୁତ ବଢିଯାଏ।
ହଁ ସରକାରୀ କର୍ମଚାରୀଙ୍କ କାମ ହୋଉଚି ସାଧାରଣ ଲୋକଙ୍କ ସେବା କରିବା। ସମୟରେ କାମ କରିବା ସତ୍ୟ ନିଷ୍ଠ ରହିବା ଏବଂ ଲୋକଙ୍କ ସମସ୍ୟାକୁ ବୁଝି ସମାଧାନ କରିବା। ବୋହୁତ ଜରୁରୀ।
ସଠିକ୍ ସଠିକ୍ ଜଣେ ଭଲ ସରକାରୀ କର୍ମଚାରୀ ନିଜ କାମ ଦ୍ଵାରା ଲୋକଙ୍କ ବିଶ୍ୱାସ ଜିତିପାରନ୍ତି। ସେଥିପାଇଁ ଚାକିରି ମିଳିବା ପରେ ମଧ୍ୟ ସଚୋଟ ଭାବରେ କାମ କରିବା ଉଚିତ। ଭବିଷ୍ୟତ ଲକ୍ଷ୍ୟ ବୁଝିଲେ କି।
ଯଦି ଆମେ ଦୁହେଁ ସରକାରୀ ଚା କିରି ପାଇଯାଉ ତାହେଲେ ଆମ ବାପାମାଆ ବୋହୁତ ଖୁସିହେବେ।
ନିଶ୍ଚୟ ନିଶ୍ଚୟ ଏହା କେବଳ ଆମର ସଫଳତା ହେବନାଇଁ ଆମ ପରିବାରର ବି ମଧ୍ୟ ସଫଳତା ହବ ସେମାନଙ୍କ ପରିଶ୍ରମ ଏବଂ ତ୍ୟାଗର ଫଳ ବି ମିଳିପାରେ ଜଣିଚ।
ତେଣୁ ଆମେ ପ୍ରତିଦିନ ପରିଶ୍ରମ କରିବା। ସମୟ ନଷ୍ଟ କରିବା ନାହିଁ ଏବଂ ନିଜ ଲକ୍ଷ୍ୟରେ ଅଟଳ ବି ରହିବା।
ଠିକ୍ କହିଲୁ ଠିକ କହିଲୁ ଆଜିର ଆଲୋଚନା ମୋତେ ଆହୁରି ପ୍ରେରଣା ଦେଲା ପରବର୍ତ୍ତୀ କଥାବାର୍ତ୍ତା ତାରେ ଆମେ ଇଣ୍ଟରଭ୍ୟୁ ଦୈନନ୍ଦିନ ଜୀବନ ସମୟ ପରିଚାଳନା ଏବଂ ସଫଳତାର କାରଣ ବିଷୟରେ କଥା ହେବା। ହୁଁ ଆଉ ଆଜି ସକାଳୁ ଗଣିତ ଏବଂ ରିଜନିଙ୍ଗ ପଢିଲି ବୁଝିଲ ତାପରେ ଦୁଇ ଘଣ୍ ଟା ସାଧାରଣ ଜ୍ଞାନ ପଢିଲି ସନ୍ଧ୍ୟାରେ କରେଣ୍ଟ ଆଫେୟାର୍ସ ରିଭିଜନ କରିବି ଜାଣିଚ।
ବହୁତ ଭଲ ମୁଁ ମଧ୍ୟ ସେଇ ଲଙ୍ଗ ଟେଷ୍ଟ ରେ ଦେଇଥିଲି ନମ୍ବର ପୂର୍ବପଠ ଭଲ ଆସିଚି କିନ୍ତୁ ଇଂରାଜୀରେ ଆହୁରି ପରିଶ୍ରମ କରିବାକୁ ପଡିବ।
ଏହା ଭଲ କଥା ଯେଉଁ ବିଷୟରେ କମ୍ ନମ୍ବର ଆସେ ସେଇ ବିଷୟକୁ ଅଧିକ ସମୟ ଦେବା ଉଚିତ ସମୟ ପରିଚାଳନା।
ପରୀକ୍ଷା ପ୍ରସ୍ତୁତିରେ ସମୟ ପରିଚାଳନା କେତେ ଜରୁରୀ ବୋଲି ତୁ ଭାବୁଚୁ?
ବହୁତ ଜରୁରୀ ଯଦି ଆମେ ଦିନରେ ଚବିଶ ଘଣ୍ଟା କ ଠିକ ଭାବରେ ନ କରିବା ତେବେ ଲକ୍ଷ୍ୟ ପୂରଣ କରିବା କଷ୍ଟକର ହେବ ମୁଁ ପ୍ରତିଦିନ ଗୋଟିଏ ତାଲିକା ବନାଏ କେଉଁ ସମୟରେ କେଉଁ ବିଷୟ ପଢ଼ିବି କେବେ ବିଶ୍ରାମ କରିବି କେବେ ରିଭିଜନ କରିବି ସବୁ ଲେଖା ରଖେ।
ହଁ ହଁ ମୁଁ ମଧ୍ୟ ଏବେ ସେଇଭଳି କରୁଛି ପୂର୍ବରୁ କୌଣସି ଯୋଜନା ନଥିଲା ଫଳରେ କେତେକ ବିଷୟ ବାରମ୍ବାର ପଢୁଥିଲି ଏବଂ କେତେକ ବିଷୟ ଛାଡି ଯାଉଥିଲି ଇଣ୍ଟରଭିୁ ପ୍ରସ୍ତୁତି କେମିତି କରୁଚୁ?
କେବଳ ଲିଖିତ ପରୀକ୍ଷା ନୁହେଁ ଇଣ୍ଟରଭ୍ୟୁ ମୋତେ ବହୁତ ଗୁରୁତ୍ୱପୂର୍ଣ୍ଣ।
ହଁ ଇଣ୍ଟରଭ୍ୟୁ ରେ ଆମର ଆତ୍ମବିଶ୍ଵାସ କଥା କହିବା ଶୈଳୀ ସାଧାରଣଜ୍ଞାନ ଏବଂ ବ୍ୟକ୍ତିତଵକୁ ଦେଖ ଦେଖେ ଦେଖାଯାଏ ଏଇ ସବୁ ଆଉ କଣ।
ସେଥିପାଇଁ ମୁଁ ଦର୍ପଣ ସାମ୍ନାରେ ଠିଆ ହେଇ ଉତ୍ତର କହିବାର ଅଭ୍ୟାସ କରେ କି ବେଳେବେଳେ ବନ୍ଧୁ ମାନଙ୍କ ସହ ଟେଷ୍ଟ ଇଣ୍ଟରଭ୍ୟୁ ମଧ୍ୟ କରେ।
ଏହା ବହୁତ ଭଲ ଉପାୟ ଏଥିରେ ଭୟ କମିଯାଏ ଏବଂ ଆତ୍ମବିଶ୍ୱଵାସ ବି ବଢେ। ସତ୍ୟ ନିଷ୍ଠାର ମହତ୍ୟ। ଯଦି ଆମେ ସରକାରୀ ଚାକିରି ପାଇବା ତେବେ ସବୁଠାରୁ ଜରୁରୀ କଥା କଣ ହେବ?
ଅ ସବୁଠାରୁ ଜରୁରୀ କଥା ହଉଚି ସତ୍ୟ ନିଷ୍ଠା ଜଣେ ସରକାରୀ କର୍ମଚାରୀ ସବୁବେଳେ ସଚୋଟ ହେବା ଉଚିତ କୌଣସି ଲୋଭ କିମ୍ବା ଅନ୍ୟାୟ କାମରେ ସାମିଲ ହେବା ଉଚିତ ନୁହଁ।
ଠିକ କହିଲେ ସରକାରୀ ଚାକିରୀ ମାନେ କେବଳ ଭଲ ବ୍ରେତନ ନୁହେଁ। ଏହା ଏକ ବଡ ଦାୟିତ୍ୟ ଲୋକମାନେ ଆମ ଉପରେ ବିଶ୍ଵାସ କରିବେ ତେଣୁ ସେ ବିଶ୍ୱାସ କୁ ବଜାର ରଖିବା ବି ଦରକାର ଆର୍ଥିକ ସ୍ଥି ସ୍ଥିରତା କେମିତିକା କହିଲୁ?
ସରକାରୀ ଚାକିରି ମିଳିଲେ ପରିବାର ଆର୍ଥିକ ସ୍ଥିତି ମଧ୍ୟ ଭଲ ହେଇଯାଏ ଜାଣିଚ।
ହଁ ହଁ ନିୟମିତ ଦରମା ଥିବାରୁ ଭବିଷ୍ୟତ ପାଇଁ ସଞ୍ଚ ସଞ୍ଚୟ ବି କରିପାରିବାଉ ଘରର ଆବଶ୍ୟକତା ପୂରଣ ବି ହବ ଏବଂ ବାପା ମାଙ୍କର ଇଚ୍ଛା ମଧ୍ୟ ପୂୁରଣ କରିପାରିବା।
ମୋର ମଧ୍ୟ ଇଚ୍ଛା ଅଛି ଯେ ଚାକିରୀ ପାଇଲେ ପ୍ରଥମେ ଘର ଲୋକଙ୍କୁ ଖୁସି କରିବି ସେମାନଙ୍କ କଷ୍ଟରେ ମୂଲ୍ୟ ଦେବାକୁ ଚେଷ୍ଟା ଷ୍ଟା କରିିବି।
ହଁ ପଢା ସମୟରେ ଭଲ ବନ୍ଧୁ ଥିବା ମଧ୍ୟ ଜରୁରୀ।
ଆଜ୍ଞା।
ପଢା ସମୟରେ ଭଲ ବନ୍ଧୁ ଥିବା ବି ଜରୁରୀ।
ହଁ ହଁ ନିଶ୍ଚୟ ଭଲ ବନ୍ଧୁ ଥିଲେ ଏକା ପରକୁ ଏକା ସାହାଯ୍ୟ କରିପାରିବେ କଠିନ ବିଷୟ ବୁଝାଇ ପାରିବେ ପ୍ରଶ୍ନ ପଚାରି ପାରିବେ ଏବଂ ପରସ୍ପରକୁ ପ୍ରେରଣା ମଧ୍ୟ ଦେଇପାରିବେ।
ସେଇଭଳି କରୁଛୁ କୌଣସି ବିଷୟ ବୁଝି ନ ପାରିଲେ ଫୋନ ରେ ଆଲୋଚନା କରି ସମାଧାନ କରୁଚୁ। ଧୈର୍ଯ୍ୟ ର ଖାଲି ଆବଶ୍ୟକତା ଆଉ କଣ।
ଅନେକ ଦୁଇ ତିନି ଥର ପରୀକ୍ଷା ଦେଇ ବିଫଳ ହେଲା ପଢ଼ାପଢି ଛାଡ଼ ଆ ହେଲେ ପଢାପଢି ଛାଡି ଦିଅନ୍ତି।
ନା ସେଇଟା ଠିକ। ନୁହେଁ ପ୍ରତ୍ୟେକ ବଡ ସଫଳତା ପଛରେ ଧୈର୍ଯ୍ୟ ଥାଏ। ଯଦି ଆମେ ହାର ମାନନା ମାନେ- ନିଜର ଭୁଲ ସୁଧାରିବା ତେବେ ନିଶ୍ଚୟ ସଫଳତାର ମିଳିବ।
ଠିକ୍ ଠିକ୍ ଠିକ୍ କହିଲୁ ଧୈର୍ଯ୍ୟ ପରିଶ୍ରମ ଏବଂ ଆତ୍ମବିଶ୍ୱାସ ଏହି ତିନୋଟି ଥିଲେ। କୌଣସି ଲକ୍ଷ୍ୟ ଆମକୁ ଅସମ୍ଭବ ହେଇପାରିବନି।
ହଁ ହଁ ଆଜିର କଥାବାର୍ତ୍ତାରେ ମତେ ବହୁତ ପ୍ରେରଣା ମିଳିଲା ଆମେ ଦୁହେଁ ନିୟମିତ ପରିଶ୍ରମ କରିବା ଏବଂ ନିଜର ଲକ୍ଷ୍ୟ ହାସଲ କରିବା।
ନିଶ୍ଚୟ ନିଶ୍ଚୟ ଆମେ ଗୋଟେ କଥା ମନେ ରଖିବା ପରିଶ୍ରମର କେବେ ବିକଳ୍ପ ନାହିଁ। ଆଜିର କଷ୍ଟ ଆସି ଆସନ୍ତା କାଲିରେ ସଫଳତା ଆଣିଦବ।
ହଁ ଠିକ ଅଛି ବନ୍ଧୁ ପରବର୍ତ୍ତୀ କଥାବାର୍ତ୍ତ ରେ ସରକାରୀ ଚାକିରି ବିଭିନ୍ନ- ବିଭାଗ କାର୍ଯ୍ୟାନୁ କାର୍ଯ୍ୟ ଅନୁଭବ ସମାଜ ସେବା ଏବଂ ଭବିଷ୍ୟତ ଯୋଜନା ବିଷୟରେ କଥାବାର୍ତ୍ତା କଣ କରଛୁ।
ହଁ ଆଉ। ଆହୁରି ବି ଆଉ ଆଉ ତମ ଭାଇ ଖବର ଏବେ କଣ?
ହଁ ଭାଇର ବି ଚାଲିଛି ପଢାପଢି ସେମିତି ତାର। ହଁ ସିଏ ତ ଆଉ ଆମ ଭଳି ଗଭର୍ଣମେଣ୍ଟ ର ଲାଗିବାରେ ତାର- ଇଂଟରେଷ୍ଟ ନାହିଁ ସରକାରୀ ଚାକିରରି କରିବାରେ ତାର- ସିଏ କହୁଛି କି କୌଣସି ଗୋଟେ ଜାଗାରେ ଆଗେ ସେଟେଲ ହେଇସାରିଲା ପରେ ସରକାରୀ ଚାକିରି ପାଇଁ- କିଛି ଗୋଟେ ପାର୍ଟ ଟାଇମ ଜବ କରିବ ତାପରେ ସରକାରୀ ଚାକିରରି ପାଇଁ ସେ ପକାପକି କରିବ।
ହଁ ଆଜିକାଲି ପାର୍ଟ ଟାଇ ଜବ୍ ଆବଶ୍ୟକ କରିଛି। ମୁଁ ଜାଣିଛି ବହୁତ- ଫାଇଆବ୍ଲେ ବି ଆସୁଛି ଭଲ। ବୁଝିଲ ନା ହ୍ୟାଲୋ।
ହ୍ୟାଲୋ ହଁ ହଁ ହଁ ବୁଲୁ ହଁ କୁହ
ଆଉ ଆଉ ଆଉ ସବୁ ଯଉ ଆଉ ମୋ ଭଉଣୀ- ତ ଏ ଏବେ ଦଶମ ଶ୍ରେଣୀ ଏଇ ପରୀକ୍ଷା ଦବ। ସାର ବର୍ଷ ହୁଁ।
ହଁ ତାର ଏବେଠାରୁ କହିବ ତାକୁ ଏବେଠାରୁ ପ୍ଲାନିଂ କରି ସେ ପାଠ ପଢିବ। ପାଠ ପଢିବାର ଷ୍ଟାର୍ଟ କରିଚି, ଷ୍ଟାର୍ଟଜି ଠିକ ରହିଲେ ପାଠପଢ଼ାରେ ନିୟମିତ ପାଠପଢା ଆଗକୁ- କ ଣ କରିବାର ଲକ୍ଷ୍ୟ ରହିଲେ ସେ ଦିନେ ନା ଦିନେ ସଫଳତାର ଶୀର୍ଷରେ ପହଞ୍ଚି ପାରିବ।
ଆଉ ତମର ପାଖଳେ କଣ ତମ ଦାଦାଙ୍କର ଗୋଟେ ଉ ପୁଅଟେ ହେଇଥିଲା ନା କଣ ପା?
ହଁ ଦାଦାଙ୍କର ତ ବୁଅ ସେ ବହୁତ କୁହନା ବହୁତ ଦୁଷ୍ଟ ହଉଛି। ହଲୋ
ହଁ ତାଙ୍କର କେତେ ଏବେ ବୟ ହଁ।
ମୁଁ କହିଲି ସିଏ ତ ଏବେ ଛୋଟ କିନ୍ତୁ ବହୁତ ଦୁଷ୍ଟ ହଉଛି। ଆଉ ଆମର ଗୋଟେ- କୁନି ଝିଅ ଟେ ଅଛି ସିଏ ବି ଭାରି ଦୁଷ୍ଟ ହଉଛି। ଏସବୁ ଆଉ କଣ କହିବୁ।
ଆଉ ଆଜି ଆମ ଘରକୁ ସବୁ ଡଲ ଦେଇେଇ ଆମ ପିଇସା। ଆଉ ତାଙ୍କ ଝିଅ ସବୁ ଆଇଛନ୍ତି ବୁଲିବା ପାଇଁ।
ଓ ଆଚ୍ଛା ଆଚ୍ଛା ତମେ ପିଇସ୍ ସାନ ପିଇସ୍ ତ।
ହଁ ହଁ ସବାସାର ନହିଁ ତାଙ୍କ ନାଁ ହଉଛି ଆଉ।
ହୁଁ ହୁଁ ହୁଁ
ସିଏ ସେଠିକି ଯାଇଥିଲେ ସିଏ ସେଠିକି ଶୁଦ୍ଧି ହେବାକୁ ଯାଇଥିଲେ।
ହଁ
ବୁଝିଲ ସିଏ ତାଙ୍କ ଘରକୁ ଯାଇଥାନ୍ତେ। ଘରୁକୁ ଯାଇଥାନ୍ତେ ଆଉ ଆମ ସହିତ କ ଚାଲ ଏଇ ବାଟରେ ସେଇଟେ ପଳେଇବ ସେଇ ବାଟରେ ଆ ସତ ଆମ ଘର ପାଖରେ। ଆମେ କହୁଉଠିିକି ଖାଇଛ ତମ ମା- କାନ୍ଦୁଛି ଆସ ଆମ ଘରକୁ ଆଉ କଥାବାର୍ତ୍ତା ହେଇକି ମାଆ କୁ ଦେଖା କରିକି ଖା କରୁ କରୁ ହଁ ଏମିତି କହୁ କ ତାଙ୍କୁ ଅଟକେଇଦେଲି। ସୋ ସିଏ କହିଲେ କି ଯେ ଆଉ ହଁ ସିଏ କହିଲେ କି ଯାଅ ମଟନ୍ ଆଣ ଆମେ ରହିବୁ। ସେଉଟୁ ଆମେ ଗଲୁ ମଟନ୍ ନେଇ ଆଇଲୁ ସିଏ ତାଙ୍କ ରହିଲେ ଆମ ଘରେ ଆଉ।
ରହିଲେ ଆଉ ଆଜି ଖାଇ ପି ଯିବେ କାଲି ବୋଧେ। କାଲି ସ
ହଁ କାଲି ସକାଳୁ ପଳେଇବେ ଆଉ। ବଡ ପିଇସ ବି ଆଇଥିଲେ ଯେ ସିଏ ରହିବେ କି ନାଇଁ ମୁଁ ଆଉ ଜାଣନି।
ହୁଁ ବଡ ପିଇସିଙ୍କର କଣ କାମ ଅଛି ବୋଧେ?
ଆଁ,
ଅଛି ପା ଗୋଟେ ତାଙ୍କ ବଡ ପିଙ୍କର ପୁତୁରା ଆଇଚି ନା କଣ?
ହଁ, ହଁଁ, ହଁ ତାଙ୍କର ଗୋଟେ ପୁତୁରା ହେଇଛି। ତାଙ୍କୁ ଡକ୍ଟର୍ କହିଥିଲେ କି ଯେ ହଁ, ହାଲୋ, ହାଲୋ। ହାଲୋ‌ ହଁ, ତାଙ୍କୁ
ହଁ, ହଁ ସେ ଡକ୍ଟର୍ ଯାହା କହନ୍ତୁ। ଡକ୍ଟର୍ କଥା ଛାଡ।
ହଁ, ହଉ, ହୋ।